ଲୋ
କୁହନ୍ତୁ ଆଜ୍ଞା କଣ କୋହୁଥିଲେ?
ହଁ ତାକୁ ପାସ୍ ତ ଠିକ୍ ରେ?
ହଁ ହଁ ଶୁଭୁଚି ଶୁଭୁଚି।
ଓହ କଣ କହୁଥିଲି କହିଲେ, ତମ ଘରଟା ଆସଲ୍ ରେ କଣ ଗାଁ ଭିତରେ ତାହେଲେ?
ହଁ ଗାଁ ଭିତରେ ହିଁ ଆମର ଆମେ ଦାରିଙ୍ଗବାଡିରୁୁ ଗୁଡେ ସତର କିଲୋମିଟର୍ ଭିତରୁ
ଅହ କୁପଡ ସାଇଡ୍ ସେ ଛକରୁ
ସେଇଟା ସେ ଛକରୁ ଗଞ୍ଜାମ୍ ଯାଇଛନ୍ତି ଗଞ୍ଜାମ୍? ଆମେ ଗଲୁ ସେ ଛକ ସେ ଛକରୁ ଆମେ ତଳକୁ ଗଲୁ କି ନାଇଁ ତଳକୁ କିନ୍ତୁ ଆମେ ସେ ଛକୁରୁ ଆମୁ ଏପଟେ ବାଁ ହାତ ଧରିବ ବୋଲେ ବାଁ ହାତ ଦେଇକି ଯୋଉ ରାସ୍ତାଟା ଯାଇଚି ସେ ରାସ୍ତା
ହଁ
ଆମକୁ ସେ ସରଡ଼ା ଶୁଣିଥିବେ ସରଡ଼ା?
ହଁ ହଁ ଶରଡ଼ା ଶୁଣିଚି।
ହଁ ସରଡାକୁ ଆମୁକୁ ପାଖ ହବ ହେଇଠୁ ଆମର ସେଇ ସେଠୁ ହେ ପଚିଶ୍ କିଲୋମିଟର୍ ଭିତରେ ହବ। ସେଠିକି ଗଲେ ବି ହବ କିନ୍ତୁ ଆମକୁ ବଜାର୍ ବଜାର ଆମର ଦାରିଙ୍ଗବାଡ଼ି ଯେହେତୁ ଆମେ ସେଠିକି ବି ଆସୁଚୁ ଆଉ।
ହଁ।
ସେଇଟା ଘାଟି ଗଡିଲେ ସରଡ଼ା‌। ଆଉ ଏଠିକି ଆସିଲେ ଆମର ଏଇଟା ବଜାର। ସବୁ ଦିନିଆ ବୋଲିକି ଆମେ ଏଠିକି ପଳେଇ ଆସୁଛୁ ଆଉ ତାହେଲେ ସେଇଟା ବି ପାଖ ହବ ଆମକୁ।
ଅବଶ୍ୟ ଯାଇଛି ଦାରିଙ୍ଗବାଡି ତିନ୍ ଥର ନା କଣ ଯାଇଥିବି ତିନିଥର କି ଚାର୍ ଯାଇଚି ସେପଟ ସବୁ।
ହୁଁ ହୁଁ।
ସବୁ କୁ କଁ ସବୁ ଜାଗା ଅଛି ତାପରେ ପାର୍କ୍ ପାର୍କ୍ ପାର୍କ୍ ତ ଗଲେଣି କେତେ ଥର ଗଲେଣି।
ହଁ ହଁ ହଁ ହଁ, ହଁ ସେ କଉ ସେ କୋଉ ଉଦ୍ୟମ କୋଉ କୋଉ ଉଦ୍ୟମ ଆଡେ ଯାଇଚ?
ହଁ, ସେପଟ ସାଇଡରେ କଫି ବଗିଚା ଗୋଟେ ଅଛି। ସେଇ ଭିତରକୁ ଥରେ ଯାଇଥିଲି ଦିଥର ଖଣ୍ଡେ। ଉଦ୍ୟନ ନାଇଁ କି ରେ ସେ ସିଧାରେ ଏକା ବୋଧେ ଆମର ସେ ଇଏରେ ଝରଣା ଟା ଅଛି।
ହଁ ହଁ କଣ ଯେ କଣ ସେ ଦାସିଂବାଡ଼ି ତଳକୁ ତ?
ହଁ ହଁ ହଁ କଣ ଏ ଝରଣା ନା ମନେ ଅଛି?
ମିଡ଼ି ମିଡ଼ିଉ ବାନ୍ଦା
ହଁ ବାନ୍ଦା, ବାନ୍ଦା ଜଳପ୍ରପାତ ନା କଣ ଏମିତ ଗୋଟେ।
ହଁ ହଁ ମିଳିଉ ବାନ୍ଦା ହଁ।
ସେଠକୁ ଯାଇଥିଲୁ ଏଠୁ ତ ଆମେ ସେଠୁ ତ ଆମେ ବି ଯାଇଥିଲୁ ବୋଧେ କଲେଜ ରୁ ସବୁ।
ହଁ ହଁ ଆମର କଲେଜ୍ ଟାଇମ୍ ରେ ଯୋଉ ଭ୍ରମଣ ଥିଲା ସେଇ ଭ୍ରମଣରେ ଆମେ ଯାଇଥିଲୁ ତ। ଫାଷ୍ଟ୍ ଫାଷ୍ଟ୍ ପ୍ରଥମ ବର୍ଷ।
ହଁ ପ୍ରଥମ ସେଇଟା ସବୁ ଗୁଡେ ଯାଇଥିଲୁ। ହଁ ସେ ତାପରେ ପରେ ତ ଷ୍ଟାର୍ଟ ହେଲା ବୋଧେ ଆଉ?
ହଁ ହଁ ହଁ ସେତେବେଳକୁ ତ ଭଲରେ ପରିଚୟ ହେଲା ଆଉ ଗାଡି ବସ ରେ ଗଲା ଆସିକି। ଭଲରେ ପରିଚୟ ହେଲା ସେଇଠା ଆଉ ସେଇଠୁ ଷ୍ଟାର୍ଟ ହେଇଛି ଆଉ।
ହୁଁ ଆମର ଏମିତି ମୁଁ ଚାହୁଁଥିଲି ସେ ଆସିଲା ବେଳକୁ ନାଚ ଗୀତ
ହଁ କହୁଛନ୍ତି କି ଆଜ୍ଞା ନାଚ ଗୀତ ପୁରା ଅଲଗା ପ୍ରକାର ହେଇଯାଇଚି ଆଉ।
ହଁ ବୋଇତିଆଳୁ ହୁଏ କମ୍। ତମେ ତ ପୁରା ପ୍ରସିଦ୍ଧ ହେଇଗଲ ନାଚ ଗୀତ୍
ହଁ ହ କି ହଁ ଆଜ୍ଞା। ନାତ ଟା ଆମର ସଉକ ଏମିତି ତାକୁ ସାଙ୍ଗ ସାଥିରେ ନାଚଟା ଟିକେ ନହେଲେ ହବ କି ଏମିତିରେ ନାଚ୍ କି ଦିଆହେଲା। ତା ଭିତରେ ହେଇଯାଇଚି ପ୍ରସିଦ୍ଧ ଆଉ।
ପାଣୀରେ କିଏ ନାଚୁଛି ଭଲ ହେଲେ ଅବଦୁଲ୍ ନା ଆସିବ।
ହି ହି ହି ହେଁ ହେ ହଁ ମୋର ଆଜ୍ଞା?
ସେ ଆମର ଆର୍ ମ୍ୟାମ୍ ହୁଅନ୍ତୁ। ପିଲାମାନେ ହୁଅନ୍ତୁ।
ହୁଁ।
ଏମତି କଥା।
ସାର୍ ଆମର ସାର୍ ଥିଲେ କିଏ ଯେ ସାରଙ୍କ ନା ଦୁଷ୍ମନ୍ତ। ଆଉ ସେ ସାରଙ୍କର ଯୋଉ ଉତ୍ସାହ
ହଁ।
ତା ଭିତରେ ହେଇଯାଇଛି ଆଉ।
ନାଚ ଗୀତ ଜୁଆଡିକି ଗଲେ ଆମର ନାଚ ଗୀତ କମ୍ପଲସରୀ ନାଇଁ?
କମିବାର ନାଇଁ ସତ କଥା ବାଧ୍ୟତା ହଁ ହେଇଯାଇଥିଲା। ସତ ଆମ ଜୀବନରେ ଏଇ ଯୋଉ ତିନି ବର୍ଷ ଅଧ୍ୟୟନ ଭିତରେ ଯୁଆଡେ ଗଲୁ ନାଚର କମ୍ ନାହିଁ।
ହଁ ନାଚ ଗୀତ ବାଧ୍ୟତା ମୂଳକ! ହଁ କିଏ ନାହାନ୍ତି ହେଲେ ପ୍ରାୟ ସମସ୍ତେ ନାଚନ୍ତି ଏଠେ
ହ ବହୁତୁ ମାନେ ମଉଜ ମଜଲିସ୍ କରାହେଇଚି। ଏଇ ତିନି ବର୍ଷ ଅଧ୍ୟୟନ ଭିତରେ
ସେଇଟା ତାପରେ ତାପରେ ଆଉ ଏଥର ଆମେ ଗଲେ ଏଇପଟ ସାଇଡ କୁ?
ହଁ ହଁ ଆମେ ପୁଣି ଯାଇଥିଲୁ କଣ ହେଇଚି ତ? ହଁ ସମ୍ବଲପୁର ହଁ। ସେଠି ବି
ସେଇଠି ବି ପୁରା ମୋର ଗୋଟେ କଥା ଟେ ମନେପଡ଼ିଲା। ହଁ ଜାଣିଚ କି ନାଇଁ ମୁଁ ଉପରେ ବସିଥିଲି।
ହଁ।
ଉପରେରେ ବସିଥିଲି। ବାନ୍ତି କଲି ଯେ ତଳେ ଗୋଟେ ଝିଅର ଚୁଟଥିଲା ସବୁ ଫ
ଏ ଭଗବାନ ଏ ଭଗବାନ ନାଇଁ ନାଇଁ ଏଟା ବୋଧେ ଆମେ ଜାଣି ପାରିନୁ ହେଲେ କିନ୍ତୁ ତୁ ଏମତି ବାନ୍ତି କରିଦେଇଥିଲୁ ତାହେଲେ କହୁଚୁ।
ହଁ ଅ।
ହେ ହେ ହେ ଏ ହେ।
ଏମତି ଝଗଡା ହେଇଥିଲା ଏ ମା। ସେଇଟା ପୁଣି ମୁଁ ଧିରେ ରହିବାକୁ କଣ କହିବି ସେଟା ଶୁଣି ପିଲାମାନେ ମତେ ଦେଖିନା କହୁଚନ୍ତି ଏ ପାଣି ଦିଅ ପାଣି ଦିଅ ତ ବାନ୍ତି ହେଲା ପାଣି ଦିଅ।
ପଳା ଆ ପଳାଅ ପୃଥିବୀ ଫାଟିଲା। କହିବା ବଦଳରେ ବା ପାଣି ନିଅରେ ପାଣି ଦିଅ ତାକୁ। ଏଇ ସମସ୍ୟା ସାମ୍ନା କରିବାକୁ ପଡିଲା ତାହେଲେ ଆଉ।
ହଁ ସେଡେ ସେଡେ ତାପରେ ମୁଁ ତା ତା ସହିତ ଆଉ ସେତେବେଳେ କଥା ହେଇନି। ତା ପରେ ତାକୁ ଯେତେବେଳେ କଥା ହେଲି ପରେ ଆସ
ସିଏ ଆମ। ଆମ ଆମ ଇଏ ବାଲାକୁ। ଆମ ବର୍ଷର ପିଲା ଟା କି ଆମ ଶେଣୀ ବା। ହୁଁ ହୁଁ ହୁଁ ହୁଁ।
ଜାଣିଛ ଯେ ନା କହିବିନି ନାଇଁ ନାଇଁ ନା କହିବିନି ଥାଉ। କାହିଁକି ବେକାର ତାର ନାଟା। ଏମିତି କଥା ସବୁ ନାଇଁ ନାଇଁ ନାଇଁ। କରିବାନି।
ହଉ ହଉ ହଉ ହଉ ତମେ ହଉ ବାବା ତମେ ବାନ୍ତି କରିଥିଲ। ତମ କଥା ଟା ତାଙ୍କ କଥା ଟା ଭିତରେ ରହୁ। ତମେ କହିଁକି ଜାଣିବ।
ଏମିତି ସବୁ କଥା ଏମତି ହେଲା ତାପରେ ତାପରେ ଆସିଲା ବେଳକୁ ଲାଗୁଥିଲା ଯେ କଥା ହଉଛି ଆମେ ନାଚୁଥିଲେ ମତେ ଆଉ ନାଚରେ ଆଉ କିଛି ଫିଲ୍ ଏକା ହେଲାନି।
ହ
ଖାସ୍ କଣ ଆମେ ଲାଷ୍ଟ ଯାଇଏ ପରା ନାଚିଲେ।
ହଁ ହଁ ଠିକ ଠିକ ଠିକ ଠିକ।
ସେ ଯାାଇ ଫ ନାଚିଲେ ଖାଇଲେ ତାପରେ ଶୋଇ ପଡିଲେ ଯା। ତୁ ତ ତ ତ ମୁଁ ବୋଧେ ବୋଧେ ଲାଷ୍ଟ ଆଡ ଶୋଇଥିଲେ ମିଶିକି ଆଉ। ଏକାଥରକୁ ଖାଇଲା ପରେ ଶୋଇଲେ ଖାଇଲେ। ହଁ ଖାଇଲା ପରେ ଶୋଇଲେ ଯେ ଡାଇରେକ୍ଟ ଇଠେ ଯାଇନା
ଏଇଠେ ସିଧା ଏଇ ଆମର କଲେଜ ରେ।
ବିଦ୍ୟାଳୟ ମହାବିଦ୍ୟାଳୟରେ।
ହୁଁ ମହାବିଦ୍ୟାଳୟ ଇଏରେ ପହଞ୍ଚିଚେ ଆଉ। ଆଉ ଯେତିକି ନାଚିଚେତା ପୂର୍ବରୁ ତ ପ୍ରବଳ ନାଚିଚେ ତା କେତେ ନାଚିଥାନ୍ତେ। ଖାଇକି ଟିକେ ନାଚିଥିଲେ ଭଲ ହେଇଥାନ୍ତା ପୁଣି ଯେ ସେତିକି କହି। ପାରିଲା ନାଇଁ ଥକାମଟା ବେଶୀ। ହଁ ଥକାମିଟା ବେଶୀ ହେଇଗଲା ଆଉ।
ବାବରେ ବୁଲିିଲେ ଦିନ ଦାକ ବସରେ ବସିଥିଲେ। ଆଉ କେତେ ବି ହେଇପାରିଥାନ୍ତା। ସେଟା କିନ୍ତୁ ଭଲ ଲାଗିଲା ସେ ଇରାକୁଦ ଡ୍ୟାମ ଟା ଏଇଟା ଭଲ ଲାଗିଲା।
ହଁ ହଁ ହଁ ହୀରାକୁଦର ଡେମଟା ତ ବହୁତ ମନଲୋଭା ଥିଲା।
ସେ ଉପରେ ସେ ଗାନ୍ଧୀ ମିନାର ଉପରେ ଫଟୋ ଫଟୋ ଉଠେଇଥିଲୁ।
ହଁ ହଁ ହଁ ହଁ ଠିକ। ଖାଲି ସେ ଯୋଉ ଉପରେ ଯାଉଥିଲେ ରସି ଦେଇକି ସେ ଇଏରେ ଯାଇ ହେଲା ନାଇଁ। ସେତିକ ସିନା ମନରେ ଦୁଃଖ ନହେଲେ ଯାଗାଟା ସେ ସୌନ୍ଦର୍ଯ୍ୟଟା ବହୁତ ମନଲୋଭା ଥିଲା।
ସେଠି ଟିକେ ଯାଇଥିଲେ ଭଲ ହେଇଥାନ୍ତା ମୁଁ ଯାଇନା ପଚାରିଲି ହବ କି ଯାଇ ହବ କି ବୋଲି ସେ କହିଲେ ନାଇଁ ସବୁ ଏବେ ଯାଏ ଯୋଉମାନେ ଟିକେଟ କାଟିଛନ୍ତି ତିନିଟା ଦିଟା ତିନିଟା ପୂର୍ବରୁ ତାଙ୍କର ସରିନି ଆଉ ଏବେ ଯାଇ ହବନି କହିଲା? ଆଉ, ସେଠେ ବସିବୁ ବୋଲି ସେ ସା ପାହାଡର ସାନ ରାସ୍ତା ଗୋଟେ ଥିଲା ସେ, ସାନ ରାସ୍ତା ଗୋଟେ ପାହାଡ ଚଢି ଚଢି ଯାଇଥିଲୁ।
ହଁ, ହଁ, ତମେ ସେପଟେ ସବୁ ଗଲ। ଆମେ ଜାଣି ପାରିଲୁ ନାହିଁ। ତା'ପରେ ନାଇଁ ସେମାନେ ଯାଇଛନ୍ତି ସେଠିକି। କିନ୍ତୁ, ଆମେ ଯିବା ବୋଲି ଭାବିଲୁ ଯେ ନାଇଁ ଘାଟି ପଡିବ, ଆମେ ସେଠିକି ଯିବା ନାହିଁ ବୋଲି ମନା କରିଦେଲେ ଯେ ଆମେ ରହିଗଲୁ, ଆମେ ତଳ ପାର୍କକୁ ପଳେଇ ଆଇଲୁ।
ଆମେ ଶୁନୁନୁରେ ରାସ୍ତା ଥିଲା ଉପରକୁ ଯିବା ପାଇଁ, ସେ ଗାନ୍ଧୀ ମିନାର କୁ ଯିବା ପାଇଁ ରାସ୍ତ। ସ୍ତା ଥିଲା ମାନେ ରୋଡ, ପିଚୁ ରୋଡ ଥିଲା। ଯେ ହେଟା ଟିକେ ବୁଲି ବୁଲି ଯାଇଥିଲା। ଭାବିଲୁ ନାଇଁ ନାଇଁ, ଏତେ ବୁଲି ବୁଲି ଗଲା ବେଳକୁ ଆଉ ଟାଇମ୍ ହବନି ଚାଲ ସେ ସାନ ଗୋଟେ ରାସ୍ ମାଟି ପାହାଡ ଚଢି ଚଢି ଗଲା ଲେ ପୁରା ଚଢିଲୁ ପୁରା, ତଳୁ
ହଁ, ହଁ, ପୁରା କିନ୍ତୁ ବହୁତ ଚଢିଲ। ସେ ସୂର୍ଯ୍ୟ ଅସ୍ ତ ଟା ତମେ ବହୁତ ଭଲରେ ଅନୁଭବ କରିଚ ଆଉ।
ହଁ, ସେ ଗାନ୍ଧୀ ମିନାରରେ ପୁରା ଭଲରେ ଦେଖାଗଲା। ପୁରା ସେ ସେ ସାନ ବେଳର ଚିତ୍ର କଲା ବଳେ ଯେମିତି, ସୂର୍ଯ୍ୟ ଅସ୍ ତ ହଉଥିବ ପାହାଡ ଦେଖା ହାଉଥିବ ଏମିତି ପୁରା ଦେଖାଗଲା।
ହଁ, ସେଇ ଜିନିଷଟା ତମେ ଭଲରେ ଉପଭୋଗ କରିଚ ଆଉ। ଆମେ ଫ ଟ ଦେଖିକି ଖାଲି ମନଟା ବ୍ୟାକୁଳ ହଉଥିଲା ଯେ, କଣ କରିବା? ଆମେ ତ ଯାଇ ପାରିଲୁ ନାହିଁ, ବୋଲିକି ମନକୁ ଜାବୁଡି ଧରଲୁ ଆଉ।
ଓଃ ଆଉଥରେ, କେବେ ଗୋଟେ ଯିବା?
ହଁ, ଆଉ କେତଳେ ଗୋଟେ ଯିବା, ଆଉ ହଁ।
ଆମେ ଆମ ଭିତରେ ଏକା ସାଙ୍ଗ ସାଙ୍ଗ ମାନଙ୍କ ଭିତରେ କୁଆଡେ ଗୋଟେ ଭଲ ଯାଗା ବାଛିିକିନା ବୁଲିଯିବା।
ଯିବା ଯିବା ହଁ, ଯିବା ନିଶ୍ଚୟ ଯିବା ନଗଲେ ହବ ନାଇଁ।
କଣ ଗୋଟେ ଅଛି କି ଯାଗା? ଏବେ ଜିରାଙ୍ଗ୍ ଯାଇଥିଲୁ। ଏମତି କୋଉ ଜାଗା, ଗୋଟେ ଭଲ ଜାଗା ଦେଖିିନା ଛି
ହଁ, ହେମତିଆ ଜାଗା ଗୋଟେ ଡିସାଇଡ୍ କରିକି ବାଇକ୍ ଫାଇକ୍ ଆରେଞ୍ଜ କରିକି ଯିବାକୁ ପଡିବ, ଆଗା ନହଲେ ହବ ନାଇଁ। ଫୁଲବାଣୀ ତ ଅଛେ, ଏମିତିରେ ପାଞ୍ଚ ସାତ ଜଣ ଆଉ।
ହଁ, ଏତକିରେତ ପଳେଇବା ଆଉ କେତ୍ ତେ, ବେଶୀ ଲୋକ ଭଲ ନାହିଁ।
ଫୋନଟା ଚାର୍ଜ ବସେଇକି ଆପଣଙ୍କୁ କଲ୍ କରୁଚି। ଫୋନ୍ ଚାର୍ଜ ନାହିଁ।
ଓହୋ! ସାର୍ ଠିକ୍ ଅଛି। ତା, ହେଲେ ବିଦାୟ। ମୁଁ ଆଉ ଟିକେ ପରେ, ଆପଣଙ୍କୁ କଲ୍ କରିବି ଆଉ।
ହଁ, ଚାର୍ଜ ବସେଇବି ମୁଁ, ରଖୁଛି ତାହେଲେ ଆଁ।
ହୁଁ।